ଆ ପ୍ରଣାମ୍ ନମସ୍ତେ ନମସ୍କାରମ୍।
ନମସ୍କାରମ୍।
ଆଜ୍ଞା ଆଉ ଆପଣ କିଛି କାର୍ଯ୍ୟ କରୁଥିଲେ କି?
ହୁଁ ହୁଁ କାର୍ଯ୍ୟରେ ବ୍ୟସ୍ତ ଥିଲେ ଟିକେ।
ଆଜ୍ଞା ଆଜ୍ଞା କିଛି କାର୍ଯ୍ୟ ଯଉ କାର୍ଯ୍ୟଟି କରୁଥିଲେ ଆମକୁ ଟିକେ ଜଣେଇବେ?
ଏଇନି ପୁଅ ମୋର କହିଲା ଚିତୋଉ ପିଠା ଖାଇବ ତ।
ଆଚ୍ଛା ଆଚ୍ଛା ଆରେ ପା ଆପଣ ପୁରା ଆମ ଓଡ଼ିଆ ସଂସ୍କୃତି କି ସବୁବେଳେ ଜାବୁଡ଼ିକି ଧରିଚନ୍ତି ଆଉ। ଯେ ଆପଣଙ୍କ ପାଖରୁ ଡେଲି ଡେଲି ଆମ ଓଡିଆ ଖାଦ୍ୟ ବିଷୟରେ ଆମେ ଜାଣିକିକୁ ଜାଣିବାକୁ ପାଉଛୁ ଆପଣ ତା ହେଲେ ଆମର ପ୍ରସିଦ୍ଧ ଚିତଉ ଅମାବେଶ୍ୟର ଚିତ୍ ଚିତୋଉ ପିଠା ତିଆରି କରୁଚନ୍ତି?
ଚିତୋଉ ଅମାବାସ୍ୟା ତ ଅଛି ଆହୁରି ଅନେକ ଦିନ।
ଆଚ୍ଛା ହଁ ଏଇଟା ଚିତ ତଉ ଅମାବାସ୍ୟାର ର ପ୍ରସିଦ୍ଧ ଖାଦ୍ୟ କିନ୍ତୁ ଆପଣ ଏଇଟା ଆଗରୁ ତିଆରି କରୁଛନ୍ତି।
ହଁ ଇଛା ପୁଅର ହେଇଛି ତ ସେଥିପାଇଁ କହିଲା ମମି ଇଇଇ
ଆଛ ଆ ଆଚ୍ଛା ଆପଣ ଯଦି ମାନେ ଆର ଆମକୁ ପ୍ରସ୍ତୁତ ପ୍ରଣାଳି ଜଣେଇବେ ଆମେ ଅତ୍ୟନ୍ତ ଖୁସି ହବୁ। ଆପଣଙ୍କ ପାଖରେ ଚିର ଋଣୀ ହେଇ କୃତଜ୍ଞତା ଜଣେଇବୁ। ଟିକେ ଜଣାନ୍ତୁ ଦୟାକରି ଆଜ୍ଞା ଆଜ୍ଞା।
ଚିତୋଉ ପିଠା ଟା ଚାଉଳ ଅରୁଆ ଚାଉଳରେ ତ ହଏ।
ଆଜ୍ଞା।
ହ ଅରୁଆ ଚାଉଳର ତାର ଅଛି ମାପ ଅନୁସାରେ ଏ ମେସେରେ ହଉ ଦିଶେରେ ହଉ ତିନିଶରେ ହଉ। ସେରେ ହେଲେ ଦୁଇଟି ନଡିଆ। ବିଷରେ ତାିଲଲେ ହଁ ସେରା ଆଉ ଦୁଇ ଦୁଇ ସେର ହେଲେ ତିନୋଟି ନଡିଆ। ତିନିଶର ହେଲେ ଏମିତି ତାର ଆଗୁ ବଢ଼ି ବଢ଼ି ଚାଲିବ ଆଉ।
ଆଜ୍ଞା ମାନେ ଆପଣ ଯେତିକି ସେର ନେବେ ସେତିକି ଟି ନଡ଼ିଆ ନେବେ।
ନାଇଁ ସେରରେ ଦିଟି ନଡ଼ିଆ ଦି ସେରା ନେଲେ ତିନିଟି ନଡ଼ିଆ।
ପରିମାଣ କିନ୍ତୁ ନଡ଼ିଆର ପରିମାଣଟି ଟି ଦି ଅଧିକ ହୋଇଥାଏ।
ଅଧିକ ହବ। ନଡ଼ିଆ ପାଗ ଟିକେ ଅଧିକା ହେଲେ ପିଠାଟା ଟିକେ ନରମ ହଏ। ସ୍ବାଦ ସ୍ବାଦ ବି ଆସେ ପିଠାର। ଆଉ ମୁଁ ସେର ନେଇଚି ସେରରେ ଦିଟି ନଡ଼ିଆ ଦେଇଚି। ତାକୁ ଚାଉଳ ଅରୁଆ ଚାଉଳକୁ ଦି ଘ ଘଣ୍ଟା ତିନି ଘ ଏ ଦି ତିନି ଘଣ୍ଟା ତାକୁ ଭେଦେଇ ଦେଲି।
ଆଜ୍ଞା ଆଜ୍ଞା ମୁଁ ଟିକେ ପୂର୍ଣଛେଦ ପ ପକୋଉଚି ଏ କଥାରେ ଆପଣଙ୍କ ଯୋଉ ନଡ଼ିଆଟି କହିଲେ। ଏଇ ନଡ଼ିଆଟି ଆପଣ ମାନେ କୋଉଠୁ ବଜାରରୁ କିଣୁଛନ୍ତି ନାଁ। ଆପଣଙ୍କ ବାଡ଼ିରେ ହେଇଚି।
ଉଁ ଆମରି ବାଡ଼ିରେ ହେଇଚି।
ଆଜ୍ଞା ଆଜ୍ଞା ଆପଣଙ୍କର ନଡ଼ିଆ ଗଛ ବି ଅଛି। ଆଚ୍ଛା। ଆଚ୍ଛା ବହୁତ ଉତ୍ତମ ଆଚ୍ଛା ଏବେ ଆପଣ କୁହନ୍ତୁ।
ହଁ ଏ ଦି ଘଣ୍ଟା ଚାଉଳ ଅରୁଆ ଚାଉଳକୁ ସେର ଚାଉଳକୁ ଭେଦେଇ ଦେଲି ସେ ଭିଦିଗଲା। ତାପରେ ଦି ଦୁଇଟି ନଡ଼ିଆ ତାକୁ ଛଡେଇକି ବାଡ଼େଇ କି କରୋନାରେ କୋରିକି।
ଆଜ୍ଞା
ଚାଉଳରେ ଗୋଳେଇକି ହେଠୁ ଶିଳରେ ବାଟିବି।
ଆଜ୍ଞା ଯାହା ହଉ ଆପଣ ଏବ୍ ଏବେ ବି ଏ ଯୁଗରେ ଆଧୁନିକ ଯୁଗରେ ଆପଣ ଶିଳ ବ୍ୟବହାର କରୁଚନ୍ତି।
ହଁ ଆଜ୍ଞା।
ଆପଣ ଯୋଉ ଏବେ ଯୋଉ ଆମର ବଟାବଟି ପାଇଁ ଗୋଟେ ଯନ୍ତ୍ର ଆସିଛି। ଆପଣ ସେଥିରେ ମାନେ ବ୍ୟବହାର
ନାଇଁ ନାଇଁ ଆଣୁ
ବହୁତ ଭଲ କରିଚନ୍ତି। ସେଥିପାଇଁ ତ ଆମର ଏବେ ସ୍ୱାସ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଇଯାଉଚି। କାରଣ ସେଇଟା ବ୍ୟାୟାମ ପରି ଆମର ଥିଲା। ଆମେ ଏବେ ଯେତେ ଆଧୁନିକତାକୁୁ ଆପଣଉଚେ ସେତେ ଯାହା ହଉ ଆପଣ ବହୁତ ଭଲ କରିଚନ୍ତି।
ଧିଙ୍କି ଅଛି ଶିଳ ଅଛି ଏବେ ବି ଆମେ ଚକିରେ ବିରି ରଗଡୁଚୁ ମୁଗ ର
ଆପଣ ଏବେ ବି ସେ ପ୍ରସ୍ତର ଯୁଗକୁ ମାନେ ଜା ଜାବୁଡ଼ି କି ଧରିଚନ୍ତି ମାନେ ବ୍ୟବହାର କରୁଛନ୍ତି। ଯାହା ହଉ ବହୁତ ଖୁସି ଲାଗିଲା ଶୁଣିକି।
ହୁଁ ତାପରେ ତାକୁ ହୁଁ ଭେଦେଇ ଦେଇଥିଲି ନଡ଼ିଆ କୋରିକି ଚାଉଳରେ ଗୋଳେଇ ଗାଳିକି ତାକୁ ଉଁ ଶିଳରେ ବାଟିକି ରଖ୍ ରଖିଥିଲି। ଏଇ ବର୍ତ୍ତମାନ ବାଟିକି ତାକୁ ରଖିଲି।
ଆଜ୍ଞା
ତିନି ଚାରି ଘଣ୍ଟା ପରେ ସେଗୁଡା ତାକୁ ଟିକେ ଗରମ ପାଣିରେ ଗରମ ଯେତେବେଳେ କରିବେ ପିଠାଟାକୁ ଆଗ ଟିକେ କ କଡ଼େଇ ଦିହରେ ଟିକେ ଗରମ ପାଣି ଦେବେ। ଗରମ ପାଣିଟା ଦେଲେ ପିଠାଟା ଭଲ ନରମ ହେବ।
ଆଜ୍ଞା
ପିଠାଟା ଭଲ ନରମ ହବ। ଗରମ ପାଣି ଦେଇ ଦେଇକି ତାକୁ ସାଙ୍ଗେ ସାଙ୍ଗେ ଯେତେବେଳେ କରିବେ ବି ସେତିକି ବେଳେ ସେତିକି ବେଳେ ଗରମ ପାଣି ଦେଇକି ତାକୁ ପିଠା ଟା ଆମେ ବନେଇବା ଆଉ।
ଆଛା ପିଠ ଟା ଆମେ ଆପଣ ପିଠାଟି କେଉଁଥିରେ ମାନେ ବ୍ୟବହାର କରନ୍ତି କୋଉ ପାତ୍ରରେ ଆପଣ? ଆମର ତ ମାଟି ମାଟି ପାତ୍ର ଅଛି ରସ ପାତ୍ର କିମ୍ବା ଆମର ଏବେ ଯୋଉ ଷ୍ଟିଲ ପାତ୍ର
ନାଇଁ ଷ୍ଟିଲ ନୁହଁ ଲୁହା ନୁହଁ ଆମର ମାଟି ପାତ୍ରରେ କରୁ। ପଲ ଆମର କହନ୍ତି ଯୋଉ ପଲମ କହନ୍ତି ପଲମ ଏବେ ବି ଅଛି ସେ ଜିନିଷ ଯିଏ କାର ମ ଯିଏ ଯୋଉଥିରେ ଯିଏ କରୁଛନ୍ତି ଆଉ ଆମେ ମାଟି ପାତ୍ରରେ କରୁ।
ଯା ହଉ ଆପଣ ମାଟି ଜିନିଷ ବି ଏବେ ବି ୟୁଜ ମାନେ ବ୍ୟବହାର କରୁ।
ହଁ ହଁ ହଁ କରୁଛି ଏବେ ବି କରୁଛି ମାଟି ପାତ୍ରରେ। ଘୋଡ଼ଣୀ ତାର ଗୋଟା ଥାଏ ମାଟିର ଗୋଡା ଘୋଡଣୀ ବି ଥାଏ। ଚିତଉ ଘୋଡ଼ଣୀ ତାକୁ କହନ୍ତି। ଚିତଉ ଘୋଡ଼ଣୀ ସେଇଟା ଘୋଡ଼ା ଘୋଡ଼ା ଯାଏ ଚାରିକର କପଡ଼ା ତାର ଦିଆଯାଏ ପାଣି ଟିକେ ଟିକେ ଦିଆଯାଏ ପିଠା ଟ ଟିକେ ଟାଇମ ତାର ଟିକେ ସମୟ ନିଏ ନା ସିଝିବା ପାଇଁ ଚିତୋଉପିଠା ଟା ଘୋଡ଼ଣୀ ଘୋଡ଼ା ହବ ତା ଚାରିକରେ ଗୋଟେ କପଡ଼ା ଓଦା କପଡ଼ା ଦିଆହବ। ସେ ଆସ୍ତେ ଆସ୍ତେ ପାଣି ଟାଣୁ ଥିବ ଆ ଟିକେ ସମୟ ଲାଗେ ପିଠା ଟା ସେଥିପାଇଁ କି ମୁୁଁ ଯାଏ ଆଉ ତୁ ଥା।
କିନ୍ତୁ ଆଧର ବହୁତ କିଛି ମାନେ କମ ସାମଗ୍ରୀ କିନ୍ତୁ ଲାଗୁ ଚି କେବଳ ଚାଉଳ ଆଉ ନଡ଼ିଆର ହଁ। କମ୍ ସାମଗ୍ରୀ
ନାଇଁ ନାଇଁ ଅଛି ବି ତାର କ୍ଷୀର କି ଦେଇ ପାରଲା କାହା ପାଖରେ ପଇସା କିଛି କାହା ପାଖରେ ନାହିଁ କି ଗୁଜୁରାତି ଦେଇପାରୁଛି ଅର୍ଥ ଦରକାର ଗୁଜୁରାତି ବି ପଢ଼ିପାରୁଛି।
ଆଚ୍ଛା ତାମାନେ ପକେଇଲେ ଏ ସବୁ ଆଜ୍ଞା ଆଉ ମୁଁ ଶୁଣିଥିଲି କି ଆଜ୍ଞା ଆଜ୍ଞା ଆମର ଏଇ ଯୋଉ ଗୋରସରୁ ଯୋଉ ମାନେ ରହିକି ଯୋଉ ଦହିଟି ଆମର ମନ୍ଥନ ହେଇକି ଯୋଉଟା ବସିକି ଛେନା ବାହାରେ ତା ଦେହରେ ସେଇ ପୁରଟା ଦିଆ ହୁଏ ମୁଁ ଶୁଣିଛି ବନ୍ଧ ଆଜ୍ଞା
ସେଇ ନଡ଼ିଆ କୋରା ରଖିଛି ଛେନା ରୁ ଗୁଡ଼ ଗୁଡ଼ ଗୋଳେଇକି ଆଉ ଉପରେ ତାର ପୁର ଦି ଦେଇ ପ୍ରସ୍ତୁତ ବି କରନ୍ତି ସେଟାକ ବି କରନ୍ତି। ସାଧା କରନ୍ତି ପୁର ଦେହ ବି କରନ୍ତି।
ଆଜ୍ଞା ଆପଣ ଯେଉ ସାଧା ପିଠା କରିବେ ତା ଦେହରେ ମାନେ ସେଇଟା ସିମତି ଖାଆନ୍ତି। ନା ତା ସହିତ କିଛି ମାନେ
ନାଇଁ ଖାଇବା ପାଇଁ ବି ଅଛି। ତାକୁ କ୍ଷୀରରେ ଖାଇଲେ ମାନେ ସିଝା କ୍ଷୀର ପୁରା ହେଇଥିବ ସର ପଡ଼ିଥିବ। ହଁ ଗରେଛ ଓ ସେବୁଟା କ୍ଷୀର ଟା ଭଲ ସିଝିଯିବ ଚିନି ପଡ଼ିଯିବ ତାକୁ କ୍ଷୀରରେ ଗରମ କ୍ଷୀରରେ ତାକୁ ପକେଇକି ଖାଇବ ତା ସ୍ବାଦଟା ଆହୁରି ଆସିବ। ଏମିତି କି ଖାଇଦିଅନ୍ତି ସାଧାରଣ ଭାବରେ କି ଏମତି ଗରମ ଗରମ ହଉଛି ତ ଖାଇଦିଅନ୍ତି।
ଆଉ ଅ ଆଜି ଆ ଆପଣଙ୍କ ଠାରୁ ଚିତଉ ପିଠାର ମାନେ କଥାଟି ଶୁଣିକି ଆଉ ମୁଁ ଜାଣିବାକୁ ଚାହୁଁଛି ଆମର ଯୋଉ ଚିତ୍ତ ଅମାବାସ୍ୟା ସେଇଟା କଣ ପାଇଁ ହୁଏ ଆଉ ତାର ନିୟମ ଟା କଣ ଆପଣ ଯଦି ମତେ କହିବେ ମୁଁ ବହୁତ ଖୁସି ହେବି।
ଆଁ ହଁ କହୁଚି।
କୁହନ୍ତୁ?
ଚିତା ଲାଗି ଅମାବାସ୍ୟା ତ କହନ୍ତି ତାକୁ।
ଆଜ୍ଞା!
ଓ ସେଟା ଉଁ ଆମ ଶ୍ରୀମନ୍ଦିରରେ ପ୍ରଭୁଙ୍କର ଜଗନ୍ନାଥ ମହା ପ୍ରଭୁ ବଳଦେବ ଦେବୀ ସୁଭଦ୍ରା, ସୁଦର୍ଶନଙ୍କର ତ ହେଳେ ଚିତା ଲାଗି ଅମାବାସ୍ୟା ପାଳନ କରାଯାଏ। ଆଗ ପ୍ରଥମ ମନ୍ଦିରରେ ପାଳନ କଲା କରାଯାଏ। ତା ପରଦିନ ଗାଁରେ ଗଁ ଗାଁରେ ଆମର ପାଳନ କରାଯାଏ କରହୁଏ।
ଆଜ୍ଞା!
ଆଗ ମନ୍ଦିରରେ ଶ୍ରୀମନ୍ଦିରରେ ଆଗ ପାଳନ କରାଯିବ। ତା ପରଦିନ ଗାଁରେ ଆମେ ପାଳନ କରୁ। ଁ
ଆଜ୍ଞା।
ଆ ସେଗୁଡା କହନ୍ତି ଯେ ପୂର୍ବପୁରୁଷରୁ ରହି ଆଇଚି ଯେ କହନ୍ତି ଯୋଉ ଚିତା ଚିତ୍ ତୋ ପିଠାଟି ଯୋଉ ହବ ସିଏ ଆମର ଗଡିଆରେ ପଡିବ। କହନ୍ତି ଯେ ହଁ କହନ୍ତି ଯେ ଯିଏ ପକେଇବାକୁ ନେଇକି ଯିବ ସମସ୍ତଙ୍କ ନାଁ କହିବ ବାପା, ମା, ଭାଇ ଭଉଣୀ, ଜେଜେ, ଜେଜେମା ପରିବାରରେ ଯିଏ ସବୁ ଥିବେ ସମସ୍ତଙ୍କ ନାଁ ବହିଜି ଖଣ୍ଡେ ଖଣ୍ଡେ ଏ ଛିଣ୍ଡେଇକି ପକେଇବେ ଉମ୍ ସାପ, ଗେଣ୍ଡା, କୋଚିଆ କାଟିବନି ଆମ ପରିବାରର କାହା ଗୋଡ କାଟ୍
ଆଜ୍ଞା! ଆପଣ ଏସବୁକୁ ବିଶ୍ଵାସ କରନ୍ତି। ଯେ ସତରେ ଆମେ ଏମ୍ତି ପି ଠା ଗେଣ୍ଡା, କୋଚିଆକୁ ଦେଲେ। ସେମାନେ ଆମ ପରିବାର ଲୋକଙ୍କର କି ଆମର ଗୋଡ଼କୁ କାଟିବେନି ଯାହା ହଉ।
ଆଉ ତ ତାପରେ ତ ପଢ଼ି ସାଇଲା ପରେ ତାପରେ ଆମର ପିତୃପୁରୁଷଙ୍କୁ ଦିଆହ ବ। ଯାହା ବି ହଉନା କାହିଁକି ପିତୃ ପୁରୁଷଙ୍କୁ ଆଗ ଦିଆହବ ଘରେ ଯେକୌଣସି ପର୍ବପର୍ବାଣି ହଉ ମାନେ ଆଗ ପିତୃପୁରୁଷଙ୍କୁ ଦେଲା ପରେ ତୁମେ ଯାଇ ଚୁଡା ଗ୍ରହଣ କରିବ ହଁ ମିସିକି ସେଗୁଡା ହଉ ଭୋଜନ କରନ୍ତି। ଆଉ ଏମିତି ଚିତା ଲାଗି ଅମାବାସ୍ୟା ପାଳନ କରାଯାଏ ଆଉ। ଶ୍ରୀମନ୍ଦିରରେ ତ ପ୍ରଥମ ହଏ ତାପରେ ଗାଁରେ ହୁଏ କୁହନ୍ତି।
ଆଗାମୀ ଉଁ ତା ସମୟରେ ଆସୁଚି ଆମର ଚିତ୍ ତା ଲାଗି ଅମାବାସ୍ୟା।
ହଁ ପୂର୍ଣ୍ଣିମା ତ ଗଲାଣି ବୋଧେ ଆଠ ଦିନି ହେଲାଣି ଏବେ ଆଉ ଆଠ ଦିନି ପଡିଯିବ ବୋଧେ ଚିତା ଲାଗି ଅମାବାସ୍ୟା ପଡିଯିବ।
ପ୍ରସ୍ତୁତ
ହଁ ହଁ ସେଗ୍ ସେଗୁଡା ତ ନିୟମ ସେଦିନ ଏମିତି ଖୁସିରେ ଆମେ ଆଜି କରି ଖାଇଦେଲୁ କିନ୍ତୁ ସେଦିନଟା ବାଧ୍ୟତାମୂଳକ କରିବା ପାଇଁ ଯୋଉ
ଆଜ୍ଞା।
କାରଣ ସେଗୁଡା ପର୍ବ ନା ଆମର କରିବା ପାଇଁ ପଡିବ କାରଣ ଗଡିଆରେ ପଡିବା ଗଡିଆ ପୋଖରରେ ଆମେ ପକେଇବୁ ନା ତାକୁ ଆଗ।
ଆଜ୍ଞା!
ପିତୃପୁରୁଷଙ୍କୁ ଦିଆହବ ଗଡିଆ ପୋଖରୀରେ ପଡିବ ଆଉ ଯାହା ହେଲେ ବି ସେଦିନ ଆମେ କରିବାକୁ ପଡ଼ିବ।
ଆଚ୍ଛା ଆପଣ ତ ମତେ ଆ ଆଜ୍ଞା କୁହନ୍ତୁ ଆପଣ କୁହନ୍ତୁ।
ହୁଁ ଏମିତି ସୁବିଧା ଅସୁବିଧା କଣ ହେଇଚି ଆମର ଆଜି କିଏ ଧର ଘର ଭିତରେ କିଏ ମରିଯାଇ ଭଲ ମନ୍ଦ ହେଇଚି ଯୋଉଟା ବର୍ଷକ ପାଇଁ ପାଳନ କରାଯିବ ହବ ନାହିଁ ନହେଲେ ତା କିଛି ନାହିଁ ଯାହା ଓଷା ବାର ଅଛି ଆମେ ତ ବର୍ଷ ସାରା ପାଳନ କରିବାକୁ ବାଧ୍ୟତାମୂଳକ ଆମେ।
ଆଜ୍ଞା।
ହୁଁ
ଆଚ୍ଛା ମୁଁ ତ ଆପଣଙ୍କ ଠାରୁ ଆମ ଓଡ଼ିଆ, ପରମ୍ପରା, ପର୍ବ ଆଉ ମାନେ ଖାଦ୍ୟ ଗୋଟେ ବହୁତ୍ ଭଲ ଜିନିଷ ଟେ ଜାଣିବାକୁ ପାଇଲି ସେଥିପାଇଁ ମତେ ବହୁତ୍ ଖୁସି ଲାଗୁଚି। ଆପଣଙ୍କୁ ବି ବହୁତ୍ ବହୁତ୍ ହୃଦୟରୁ ଧନ୍ୟବାଦ ମତେ ଏତେ କିଛି ଶିଖି ଶିଖେଇଥିବାରୁ ଏତେ କିଛି ଜଣେଇଥିବାରୁ ମୁଁ ଆପଣଙ୍କ ପାଖରେ ପୁରା ଋଣୀ ହେଇକି ରହିଲି। ଆଉ କୃତଜ୍ଞତା ମୁଁ ଆପଣଙ୍କୁ ନ ଜଣେଇକି ରହିପାରୁନାହିଁ ଆଉ ଦୟାକରି ଆପଣ ଆମର ମାନେ ଗୋଟେ ଭଲ ଆମ ଓଡି଼ଆର ଓଡ଼ିଶାର ଭଲ ମାନେ ଆପଣ ବୁଲି ଥିବେ ଗୋଟେ ତୀର୍ଥ ସ୍ଥାନ ବିଷୟରେ ମୋ ସହିତ ଆଲୋଚନା କରିପାରିବେ କି ଯେମିତି ଆପଣ ବହୁତ୍ ସେଠି ଖୁସି ହେଇଯାଇଥିବେ। ଆପଣଙ୍କର ଅନୁଭୂତି କିଛି ଥିବ। ଆପଣ ଅନ୍ତରରୁ ଦୁଃଖ ପାଇଥାନ୍ତୁ ବା ସୁଖ ଅନୁଭବ କରିଥାନ୍ତୁ। ମାନେ ଏମିତି ଆମର ଏଠି ଗୋଟେ ଜାଗା ଥିବ ଆମ ଓଡ଼ିଶା ର ଗୋଟେ ଭଲ ସ୍ଥାନ। ଅ ଟିକେ କହିବେ କି ଭ୍ରମଣ କରିବାର ଟିକେ ଆଲୋଚନା କଲେ ମୁଁ ଖୁସି ହେବି।